ହ୍ୟାଲୋ।
ହ୍ୟାଲୋ।
ଟିକେ ସାଉଣ୍ଡ କମା। ଆଉ କଣ କରୁଛୁ?
ଏଇ ପାଣିରେ ଫୁଟୋଉଚି।
ତୋର ଟିକେ ନେଟୱାର୍କ ପ୍ରୋବ୍ଲେମ୍ ହେଉଛି କି?
ହୋଉଥିଲା ଏବେ ତ ଫାଙ୍କା ଅଛି ମୁଁ ତ ବାହାରେ ଅଛି।
ହଁ ଏବେ ଶୁଭିଲା ଶୁଭିଲା ମଝିରେ ଟିକେ ଇଏ ସବୁ ଥିଲା ଆଉ କଣ ଆଜି ଆଉ ଘରେ ସବୁ କଣ କରୁଛନ୍ତି?
ଘରେ ସବୁ କେହି ନାହାନ୍ତି ହଜବେଣ୍ଡ ଯାଇଛନ୍ତି ଆଜି ତାଙ୍କର ୱେଡିଙ୍ଗର ର ଇଭେଣ୍ଟ କାମ ଗୁଡାକ ସବୁ ହଁ ଇଭେଣ୍ଟ କାମ ଗୁଡାକ ସବୁ ହେଲା ଆଜି ତାଙ୍କର ଡେଟ୍ ତ ସେ ତାଙ୍କର ପଳେଇଛନ୍ତି ଦିନ ସାରା କାଲି ପାଖରୁ ନାହାନ୍ତି ସେ ଘରେ। ଶଶୁର ତାଙ୍କର ହୋଟେଲରୁ ଆସିକି ଆଁ ଗଲେଣି ମାର୍କେଟ ଆଉ ଆମର ଏଠି ଆଉ ସବୁ କାମ କରୁଥିଲେ ସେ ଆମର ଯୋଉ ଜଣେ ବାହା ହେଇଛନ୍ତି ତ ସେ ବରକନ୍ୟା ଡିଜେ ନେଇକି ଆସିଥିଲେ ତ ଦେଖିବାକୁ ଯାଇଥିଲେ ଆଉ।
ହଁ ହଁ ହଁ ହଁ ଆରେ ଜାଣିଛୁ ପିନାଲି ମ୍ୟାଡ଼ମ ପୁରା ଜୟଶ୍ରୀ ମ୍ୟାଡ଼ମ୍ ପଛରେ ପୁରା।
ମାନେ ବୁଝିପାରିଲନି ଆଛା ଆଚ୍ଛା ହଁ ହଁ ହଁ ହଁ ହଁ।
କର ତମେ ଜମା ଇଏ କରନି ଆଉ ମ୍ୟାଡ଼ମ ଜମା ଶୁଣୁନାହାନ୍ତି ମାନେ ଜବରଦସ୍ତି କରୁଛନ୍ତି ଆଉ ତମେ କର ବୋଲି ମୋ ସାଙ୍ଗରେ କରିଥିଲେ ମୁଁ କହିଲି ମ୍ୟାଡାମ ମୁଁ ମନା କରିଦେଲି। ମୁଁ ମ୍ୟାଡ଼ାମ ମୁଁ କରିପାରିବିନି ମୋ ହଜବେଣ୍ଡ ପାଟି କରୁଛନ୍ତି ମୁଁ କରିପାରିବିନି। ସେ ତା ପଛରେ ପୁରା ପଡିଯାଇଛନ୍ତି। ସିଏ ଆଉ ଏଇନା ଫୋନ୍ ଫାନ୍ କରୁନି ଆଜି କେଜାଣି ଆଉ ତୋତେ କିଛି ଫୋନ ଫାନ୍ କରିନାହାନ୍ତି?
ମୁଁ ଛୁଇ ନାଇଁ ନା
ହ୍ୟାଲୋ ତତେ କେହି ଫୋନ କରୁନାହାନ୍ତି?
ନା ନା ମୋତେ କେହି ଫୋନ କରୁନାହାନ୍ତି।
ଆଉ ଦିବ୍ୟଯୋତି ଫୋନ କରୁନି?
ନା।
ଆଁ?
ନାଇଁ ଦିିବ୍ୟଯୋତି ତ ଫୋନ୍ ଫାନ୍ କରେନି।
ନ ନାଇଁ ଆମେ ଯେମିତି ବେଳେ ବେଳେ ମଝୀରେ ମଝିରେ ଭଲ ମନ୍ଦ କଥାବାର୍ତ୍ତା ତାର କିଛିନାହିଁ।
ସେ କହୁଥିଲେ ଯେ ଭଉଣୀ କରିଥିଲା ବା ସେ ମତେ। ହେଲା ଏମାନଙ୍କର ହ ସତ ହେଲେ ଏ ବେଳେ ବେଳେ କଣ କହିକି ଷ୍ଟାଟସରେ ରିପଲାଏ କରିଥିଲେ ଦିଏ।
ହଁ। ନାଇଁ ଆମର ଆମେ ତ ନର୍ମାଲ ଯେ ଆମେ କାମ କରୁ ନ କରୁ କିନ୍ତୁ କଥା ହୋବୁ ମଝିରେ ମଝିରେ।
ଆଜ୍ଞା ହଁ।
ଆଉ ଲିସା ଖବର କଣ?
ଲିସା ବି ତା ବାପ ଘରକୁ ଯାଇଥିଲା
ହଁ।
ଆଉ ହେଲା ଆସୁଛି କି ନାଇଁ କେଜାଣି। ରହ ମୁଁ ଟିକେ ଲୁଗାପଟା ଧୁଏ। ଆଜି ଆସିଲେ ଏଇ ସେ ପାପନ ଖାଇବି ପାପନୁ ଖାଇବି ହଉଚୁ।
ଦବୁ।
ସେ ମାନେ ତେଲ ନଥିଲା ତ ତା ଜେଜେକୁ ପଠାଏ। ନାଇଁ ସେ ଗୋଟେ କଣ କହିଲେ ସେ ପାମ୍ପଡ ନୁହଁ। ଏ ଯୋଉ ନଳି ନଳି ଯୋଉ ବ୍ୟାଡମିଣ୍ଟନ ଆସେନି ହାଟ ହାଟ ସେଗୁଡା। ହଁ ଠିକ ତାକୁ ବି କହୁଚି ପାମ୍ପଡ।
ପାମ୍ପଡ ଯେ ତାକୁ ତେଲରେ ନ ଛାଣି ସେକି ଦେଇଥାନ୍ ହୁଁ ହୁଁ।
କି ମୁଁ କଣ ସେ ଯାଇ ଥିଲେ ଯେ ଆମେ ସେ ଆଦିବାସୀ ଲୋକ ତ ସେମାନଙ୍କର ବାହାଘର ଦେଖିବାକୁ ଯୁ ଇଏ ସିଏ ହେଲା ଗାଳିଛନ୍ତି ମରା ମ ବସ ସେମାନଙ୍କ ପାଖକୁ ଭିଡି ନାହିଁ। ଏଠୁ ବି ସେମାନେ ଯେହେତୁ ସେମାନେ ସମସ୍ତେ ଥିଲେ ନା। ହେଠୁ କହିଲେ ଲୁଗାପଟା ନ ଧୁଇଁକିରି କାହିଁକି
ହଁ- ହଁ -ହଁ।
ଓ ପୁଅବି ଆସିଛିି ଦେ ହେଲାଣି କଣ କହିଲେ?
ହଁ ମୁଁ ନେଇ ଯାଉଛି ଆଉ ସେ ଲିସା ତା ଝିଅକୁ ଆଡମିସନ କଲା? ତ ଘର ପାଖରେ।
ନାଇଁ ନାଇଁ ତା ହେଇପାରିଲାନି।
କାହିଁକି?
ତାର ଆକ୍ଚୁଲି ଏଇଟ୍ କ୍ଲାସ୍ ହେଲାଣି ନା ସେଭେନ୍ କ୍ଲାସ୍ ହେଲାଣି ସେଭେନ୍ ଏଇ ଏଇକ କ୍ଲାସ ହେଲାଣି ତ ସେମାନେ ଏ ବିଏ ବା ଅଧାରୁ ନେବେନି।
ଓ ଯା ଷ୍ଟାଟିଙ୍ଗ ରୁ ନେଇଥାନ୍ତେ ନା।
ସେ ନା ସିକ୍ସ ରେ ଦେଇଥିଲେ ନେଇଥାନ୍ତେ।
ହଁ ହଁ। ଅ ହୋ
ଯଦି ବି ହେଇପାରି ଥାନ୍ତା ଆମେ କଥାବାର୍ତ୍ତା ହେଇଥାନ୍ତୁ ସେମାନେ ଅପେକ୍ଷା କଲେଣିି ଆଜ୍ଞା
ତୋ ଘରଠୁ ଲିସା ଘର କେତେ ବାଟ?
ଶହେ କିିଲୋମିଟର।
ଅ ହୋ।
ହୁଁ
ହ ଆଉ କଣ କହ।
ଏଇପ୍ ମୁଁ ଉପରେ ଦୁଦୁ ଖାଇବ ନେଇକିରି କାଲିକାର ବାସି କ୍ଷିର ଥିଲା ନା ଯୋଉ ଫ୍ରିଜ୍ ଭିତରେ ର ଫିରିଛନ୍ତି ହେଲା। ତ ସେଇଟାକୁ ସେ ଉଠେଇ ଆଣିକି ଖାଇବାକୁ ଲାଗି ଯାଇଥିଲେ ମୁଁ ସେ ଛଡେଇ ଆଣିଲା ବେଳୁ ଗନ୍ଧ କରୁଛି ଖଟା ଗନ୍ଧ। ସେଇଟା ଛାନିଆ କରିଦେ ମତେ ଦିଅ ମତେ ଦିଅ। ଆଉ ସେଇଥିପାଇଁ ମୁଁ ଛେନା ମିନି ରେ ଆସିକି ବସେଇଦେଲି ଯୋଉ ପାଣି ମୁଁ କହିଲି ତାକୁ ତ ଫୁଟେଇବାକୁ ପଡିବ ନା। ତା ପାଇଁ ତାକୁ ପାଣି ଫୁଟଇକି କରଦେଲି। ସେଥିପାଇଁ ମୋର ଧ୍ୟାନ ନାହିଁ ଆଜ୍ଞା
ଛିଣ୍ଡି ଯାଇଚି ନା ଗନ୍ଧି ଯାଇଛି।
କଣ?
ସେ କ୍ଷୀର କଣ କହୁଥିଲୁ।
କ୍ଷୀରଟା ମାନେ ଖଟା ହେଇଯାଇଛି କାଲି ତାକୁ ଫୁଟେଇ ଦେଇଥିଲି ତ। ତ ସେଇଟା ସେ ଟିକେ ପିଇଥିଲା ନା ଆଉ ଟିକେ ଖାଲି ରଖି ଦେଇଥିଲା। ତାକୁ ମୋ ବୋଉ ଫ୍ରିଜରେ ରଖିଦେଇଚନ୍ତି ହେଟା ଖଟା ହେଇଯାଇଛି। ହେଲା ସେଇଟା କଣ ତାକୁ ତୁ ବାସି ଦେଇହବନି ଆଉ ହେଲା ଖଟା କ୍ଷୀର ଟା ପାଟିରେ ପୁରଉ କୁ ଛଡେଇ ଆଣି ତାକୁ ଧୋଇକି ପାଣିରେ ଫୁଟେଇ ତାକୁ ଛାନିଆ କରିଦେନି ଏକାଥରେ।
ହଁ ହଁ ହଁ।
ଯୋଉଟା ଯିବି ମାନେ ସାଙ୍ଗେ ସାଙ୍ଗେକୁ ଆ ଫୁଲଫିଲ୍ କର।
ହଁ ଆଉ ରାତିରେ କଣ କରିବୁ ରୋଷେଇ
ସେଥିରେ ରୁଟି କରିବା ଯୋ ଭାବୁଛି ଆଉ ଟିକେ ସପୁଳକ ପରିବା ପକେଇ ଟିକେ ସନ୍ତୁଳା କରିଛି। ଆଉ କାହିଁକି ନା କମ୍ପନ୍ ଟା ଆମର ନଷ୍ଟ ହବାକୁ ବସିଲାଣି।
ହଁ
ତାକୁ ସାରିବାକୁ ପଡିବ।
ହ ହଁ ଆଉ କୁଆଡେ କିଛି ନାହିଁ ଏଇଠି ଆମର ଯୋଉ ତମ ସିଆଡେ ବର୍ଷା ହେଇଥିଲା।
ନାଇଁ ଘଡଘଡି ମାରିକି ଅନ୍ଧାର କରିକି ଆସିଲେ କି।
ଆମର କେଡେ ଜୋରେ ଅନ୍ଧାର କରି ପବନ ଘଡଘଡି ବର୍ଷା ଥଣ୍ଡା ଲାଗୁଛି। ଆଉ ଏଠୁ ବର୍ଷା ହେଇଥିଲା ଛୁଆ ଯାଇନଥିଲେ ଏବେ
ତାକୁ ସଫା କରିକି ଆଣିବି ଆପଣ ହୁଅନ୍ତୁନି।
ସାନ ଦେହ ଭଲ ନହିଁ ତ ଆଉ ଗଲାନି।
ହୁଁ
ତୋ ତୋ ପୁଅ ପ୍ଲେ ସ୍କୁଲ ଯାଉଛି ନା ଯିବ।
ନାଇଁ ନାଇଁ ତାକୁ ପଠେଇ ନହିଁ ପ୍ଲେ ସ୍କୁଲ୍।
ପଠେଇବୁନି।
ଏ ପଠେଇ ନହିଁ ମୁଁ ତା ପଠେଇବିଁ ଭାବୁଛି ଘରେ ଘ ରଖିବି ତାକୁ।
ଏକାଥରେ ଡାଇରେକ୍ଟ ଇଏ କରିବୁ।
ହୁଁ ହୁଁ ତା।
ହ ହ
ତାକୁ ସରସ୍ୱତୀରେ ପଢେଇକି ସେ।
ନାଇଁ ସେ କେତେ ହେଲା ତାକୁ।
ଦୁଇ ବର୍ଷ ତିନି ମାସ ହେଲା।
ହଁ ହଉ ତିନି ଚାରି ବର୍ଷ ହଉ। ନାଇଁ ମୁଁ କହିଲି ପ୍ଲେ ସେ ଘର ପାଖରେ ତମର ପ୍ଲେ ସ୍କୁଲ ନାହିଁ
ନା ନା ଘର ପାଖରେ ନାହିଁ ପରା।
ଓହୋ ନହେଲେ ଛାଡି ଦେଇଥାନ୍ତୁ ସେ ତାର ଖେଳି ବୁଲି ଓହୋ ଏତେ ବାଟରେ ଅଛି ନା।
ହୁଁ
ଆଉ ସରସ୍ଵତୀ ମନ୍ଦିର ଯୋଉ କ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର କହୁଛୁ ସିଏ କେତେ ବି ସେ କେ।
ସେଇ ବି ସେମତିକା ହବ ହେଲା କିନ୍ତୁ ଏବେ ଇଏ ଛୋଟ ପିଲା ନା। ସେଥିପାଇଁ ସେତେବେଳେ କଣ ଟିକ୍‌ ବଡ ହେଇଯାଇଥିବ ନା ତାକୁ କିଛି ଟା ଟେନସନ ଆଉ ହବନି ଏବେ ଛୋଟ ଟା ନା।
ଠିକ ରେ
ଛୋଟ ପିଲା ଟା ନା ତାକୁ ନବା ଆଣିବା ପାଇଁ ମୁଁ କରି ବିନି ଆଉ ହେଲା।
ହଁ
ତାପରେ ଏଆଡିକା ପ୍ଲେ ସ୍କୁଲ ଡିରେଣ୍ଟ ଅ ସେଠିକା ଅପେକ୍ଷା ବୁଝିଲେ ନା।
ହଁ ଆମର ଭୁବନେଶ୍ୱରରେ ଗଳି କନ୍ଦି ପ୍ଲେ ସ୍କୁଲ। ଆମ ଆମର ଏଇ ଭୁବନେଶ୍ଵରରେ ଗଳି କନ୍ଦି ପ୍ଲେ ସ୍କୁଲ।
ସେଇୟା ହେଲା ସେ ସେଠି ମାନେ କେମତି ଧର ପିଲାଙ୍କୁ ଟ୍ରେନ୍ କରାଇବକି ଇଏ କରାଇବେ। ଏଠି ଖାଲି ଯାଇକି ଛୁଆ ଖାଲି ବଦମାସିୀ ହେବ ଆଉ କିଛି କଥା ନାହିଁ ସେଇ।
ହଁ ଗାଁ ରେ ରହିଲେ ତ ସେୟା ହଁ ଏ ତୁ ଏବେ ସିନା କୁଆଡେ ଯାଉନି ଦେଖିବୁ ବଡ ହେଲେ ଭାରି ଦୁଷ୍ଟ ହବ।
ମୁଁ ସେଇଥିପାଇଁ କହିଲି ସରସ୍ୱତୀରେ ଦେଇଦେବି ସରସ୍ୱତୀ ରେ କଣ ନା ଟିକେ ତାଙ୍କର ମାନେ ଗାଇଡେନ୍ସ ଟା ଭଲ ହଁ ଡିସିପ୍ଲିନ କରାନ୍ତି ପିଲାଙ୍କୁ।
ଇରେ ଆମ ବର୍ଷା ପଡୁଥିଲା।
ଦେଖିଲୁ ଏଟା ଛୁଆ ଟା
ଓହୋ ଏଇ ଟୋକା ରାତିରେ କଣ ଖାଉଛି?
ଯେ ରୁଟି ଖାଇଦି ରୁଟି ମୁଢି ଅଛି ନହେଲେ ଗୁଣ୍ଡ ଯା ହେଲେବି ଗୋଟେ ଖାଇଦିଏ।
ହଁ।
ଆମେ ଯ
ହଁ।
ମୁଁ ସେୟା କଇଲି।
ହଁ ସେ ଖାଉ ଆଇଁଷ ଖାଉଛି କି?
ହୁଁ ହୁଁ ଆଇନ୍ସ ଖାଏ।
ହଁ।
ଚିକେନେ ଚିକେନ କଷା ଖାଇବ ମାଛ ଏତେ ଖାଇବାକୁ ଖୋଜେନି। ଅଣ୍ଡା ଆମ୍ଲେଟ୍ ଖାଇବ।
ହଁ ତାକୁ ଶିଜା ଦେ। ଆମ୍ଲେଟ ସିଝା ଟା ଭଲ।
ସିଜା ଖାଉନି ପା ଏଇସା କଉନ୍ ନା ସିଜା ଖାଉନି।
ତାକୁ ଦେଇଥାନ୍ତୁ ଛୋଟବେଳୁ ନାଉ ଆଉଟି ଏବେ ବାରୁଚି। ମୋ ପୁଅତ ଚକୁଳି ଖାଇବନ ଇଡ୍ଲି ଖାଇବ।
ହଁ।
ଏମିତି ଆଉ ଆଉ କଣ?
ଆଉ କଣ କହିବି ଆଉ ଆପଣ ଆପଣ ଭଲ ଅଛନ୍ତି, ଦେହ ଭଲ ଅଛି ତ?
ହଁ ଏବେ ଟିକେ ଦେହ ଭଲ ଅଛି, କିନ୍ତୁ ଥଣ୍ଡା ଟା ତ ମତେ ଛାଣନି ଆଉ। କାସ ଟିକେ ଭଲ ହେଇଲେ ପୁଣି ଆଉଥରେ କାଶ ହଉଛି। ଛାଡ଼ୁ ନି ଥଣ୍ଡା ମତେ
ଆପଣ ଙ୍କୁ ହଠାତ୍ କାହିଁକି ଜଣ ଆସିଲା କାଶ?
ମୋତେ କାଶ କାଲି ଏତେ ଜୋର ହେଲା ମୁଁ କହିଲି ନା ତୁ କଥା ହ ମୁଁ ଆଉ କଥା ହେଇପାରିବିନି।
ହୁଁ।
କାଶ ହଉଛି ମାନେ କାଶଟା ଯଦି ହଉନି ପେଲାଟା ବେଶୀ ଉଠୁଛି।
ଆପଣଙ୍କର ଅଛି କି?
ହଁ।
ହୁଁ ହୁଁ ମର ବି ଅଛି ନଜ ଇନଫେକ୍ସନ ଯାହେଲେ ହୁଏ।
କହିଲେ ମେଡ଼ିସିନ ଫେଡ଼ିସିନ ଖାଇବାକୁ ଆଉ ମୋତେ ଇଚ୍ଛା ନାହିଁ କାହିଁିିଲି ଏତେ ମେଡ଼ିସିନ ଗୁଡ଼ା ଖାଇଲେ ମାନେ କିଡ୍ନୀ ଖରାପ ହେଇଯିବ ଲାଷ୍ଟରେ ନର୍ମଲ୍
ମୁଁ ତ ମୁଁ ଯେତିକି ମେଡିସିନ୍ ମୋ ଜୀବନ ସାରା ବଞ୍ଚୁଚ ନା ପୁଣି
ନା ମୁଁ କଣ ମେଡିସିନ୍ ମୁଁ କଣ ଖାଉଥିଲି ଏଇ ଏବେ ଦି ବର୍ଷ ହେଲା ଏମତି ହ ଯୋ ହେ କି ବାହହାରିଛି। ଆଉ ନହେଲେ ଆଗରୁ ମୋର କିଛି ନଥିଲା ଥାଇରଏଡ୍ ତ ସାନ ଜନ୍ମ ହବା ପରେ ପରେ ଥାଇରଏଡ୍ ବାହାରିଲା। ନହେଲେ କିଛି ନଥିଲା।
ହୁଁ ଆ ମ ମୋର ଛଆିକ ଇସ ଇସୁନ ପୁରଲିଆ ଯୋଉ ବାରି ବାଲେଶ୍ୱର ସେବେ ଠାରୁ
ହଁ